ହାଲୋ।
ହାଲୋ ମୋ ଶବ୍ଦ
ଆଜ୍ଞା-ନମସ୍କାର୍ ଜୟ ଜଗନ୍ନାଥ୍।
ଆଜ୍ଞା ମୋ ଶବ୍ଦ ଆପଣ
ଆଜ୍ଞା ନମସ୍କାର୍ ଜୟ ଜଗନ୍ନାଥ। ଆଜ୍ଞା ପୁରା ସ୍ପଷ୍ଟ ଆସୁଅଛି।
ତେବେ କେଉଁ କେଉଁ କା
ଆମେ ବର୍ତ୍ତମାନ ଆମର ରାତ୍ର ଭୋଜନ ର ପରିସମାପ୍ତି ଘଟିଚି। ଆମେ ବର୍ତ୍ତମାନ୍ ଶୟନ କକ୍ଷକୁ ଯିବା ପାଇଁ ପ୍ରସ୍ତୁତ ହେଉଅଛୁ। ଆପଣ କଣ କରୁଚନ୍ତି?
ଆପଣଙ୍କ ରାତ୍ରିଭୋଜନ ସବୁ ସମାପ୍ତ ହେଇଗଲାଣି ଆମେ ଆମେ
ଆଜ୍ଞା।
ଶୟନ ଅବସ୍ଥାରେ ଅଛ ଆଜ୍ଞା ଆପଣଙ୍କର
କଣ ପାଇଁ ଆପଣ ହଇରାଣ ଅବସ୍ଥାରେ
ଆପଣଙ୍କ
ଆମର ଆଜି ଭୋଜନରେ ହୋଇଥିଲା ପ
ବସ୍ତାରେ ଶୟନ ଅବସ୍ଥାରେ ଆମେ ଆଜ୍ଞା କ
ଭୋଜନ ରେ ଆଜି ଆମର ପଖାଳ ଆଉ ଆଳୁ ଭଜା ହୋଇଥିଲା। ଆଜ୍ଞା ଆପଣଙ୍କର ଆଜି ଭୋଜନ ରେ କଣ ହେଇଥିଲା?
ଇପି ଆଜ୍ଞା ବହୁତ ହୋଇଥିବା।
ଆପଣଙ୍କୁ ଓଡ଼ିଆ ଖାଇବା ଓଡ଼ିଆ ଖାଇବା ପସନ୍ଦ ନୁହେଁ।
ଆଜ୍ଞା ପସନ୍ଦ ଯେ ହେଲେ ଆଜି ଟିକେ ମାତାଶ୍ରୀଙ୍କ ମାନେଇଇ ଏଇ ଖା ଗ୍ରହଣ କଲୁ।
ଆ
ଆ ପଶୁ ପକ୍ଷୀ ଆପଣ କିଛି ରଖନ୍ତେ ନା ଆପଣ କିଛି ରଖନ୍ତେନି ପଶୁ ପକ୍ଷୀ
ନାଇଁ ଆମ ଘରେ କିଛି ପଶୁ ପକ୍ଷୀ ଆମେ ରଖୁନାହିଁ।
ତା ପାଇଁ ବହୁତ
ଆଜ୍ଞା
ହଉ ଆପଣଲେ ପସ ପଖେଇଆ ପଡ଼
ହୁଁ ଆପଣ ପଶୁ ପକ୍ଷୀ ରଖନ୍ତି କି ଆପଣ?
ହଁ ମୁଁ ଆଜ୍ଞା ମୋ ମାତାଶ୍ରୀ କୁ ପଚାରି କିଲେ ମୁଁ ଦିଟା
ଆଜ୍ଞା
ପଡ଼ ଆଉ ଆଜ୍ଞା ମୁଁ କେତେ ପଶୁ ରଖିବି?
ଆଜ୍ଞା ଦିଟା ବଡ଼ ବଡ଼ ପଶୁ ର ଅର୍ଥ ମୁଁ ବୁଝିପାଇଲିନାହିଁ। ଆପଣ ଟିକେ ସ୍ପଷ୍ଟ କରାଇଥିଲେ।
ଆଜ୍ଞା ଦିଟା ମାନେ ସେଇଟରେ ଦି ଦି ଗୁଡ଼ିଏ ମାନେ କଣ ଆପଣ ଏବେ ବୁ
ହଉ ଆଛା ଆଜ୍ଞା ଆଜ୍ଞା। ମାନେ ଆପଣ ଆମ କଥା କହୁଛନ୍ତି। ମାନେ ଘରର ପିଲା ମାନଙ୍କ କଥା ଆଜ୍ଞା ଆଜ୍ଞା।
ନାଇ ନାଇଁ ଆପଣଙ୍କୁ ତ ମୁଁ କହିଲି ଆଉ ଆଜ୍ଞା ଆ
ଆଜ୍ଞା ଆମେ ଆଉ କିଛି ପଶୁ ଆଜ
ଆଜ୍ଞା ତ ଆପଣଙ୍କ ମାତାଶ୍ରୀ ବହୁତ କୌତୁହାଳ ବ ବ୍ୟକ୍ତି। ନାଇଁ ଆଜି ଆମର ସକାଳୁ ବର୍ଷ ବର୍ଷା ଲାଗି ରହିଛି ତ ଆଜି ଆମର ବହୁତ ସ ସକାଳୁ ବର୍ଷା ଲାଗି ରହିଛି ତ ଆମେ ଘରୁ ବାହାରି ହିଁ ପାରୁନାହୁ।
ଆଜି କଡେ
ଆଜ୍ଞା
ନା ଆଜି ଭ୍ରମଣ କରିବାକୁ ଯାଇ ବିି ହେଲା ନାଇଁ।
ଓ ହୋ ତ ଆପଣଙ୍କର ମନ ମନ ଦଖି ତାଲେ ଭଲ ନୁହଁ। ଆପଣ ଆପଣ ଏତେଦି ଜିନ ସାରା ଆପଣ ଗୃହରେ ଆପଣ ସେମତି ବସି ରହିଛି।
ଆଜ୍ଞା ଘରେ ରହି ରହି ମନ ମାନେ ଟିକେ ମନ ଚିଡି ଚିଡ଼ି ଚିଡ଼ା ହେଇଯାଇଚି ଆଉ।
ଆ ଟିକେ ଆପଣଙ୍କର ଆଜ୍ଞା ହୁଁ ନିଆଁ ନାମକ ଖେଳେ ସେଇ ଖେଳ ଖେଲେ ଆପଣଙ୍କ ମୁଣ୍ଡ ମସ୍ତି ର
ମାଗେଣା ନିଆଁ ମାନେ ସେଇଟା କି ପ୍ରକାର ଖେଳ ନୂଆ ଆସିଛି କି?
ଜ୍ଞା ନାଇଁଜ୍ଞା ମାଗଣା ଏ ଯୋଉ ଆପଣ ଯୋଉ ଫେଳନ୍ତି ଯଉ ମାଗ କଣ ଏ ମସ୍ତିଷ୍କ ମସ୍ତିଷ୍କ କୁ ଯୋଉ ଏ ଯୋଉ କରନ୍ତି ଯୋଉ ଅଲଗା ବୁଝିପାରିଲେ ମୁ କହୁଛି।
ଜ୍ଞା। ଆଜ୍ଞା ଆଜ୍ଞା ଆପଣ ଯୋଉ ଏଇ ଫି ଫାର ଖେଳ କଥା କହୁଛନ୍ତି ତ ଆଜ୍ଞା। ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ଆପଣ ଆଜି କୁଆଡେ
ଆପଣଙ୍କ ନା ଆଜ୍ଞା ମୁଁ ବି ଆଜ୍ଞା ମୋର ବି ଆଜି ବହୁତ ଇଚ୍ଛା ଥିଲା ତାପ ଏଇ ଯୋଉ ସନ୍ଧ୍ୟାବେଳୁ ଯୋଉ ବସି ରହିଲା ତ ସେଇ ବର୍ଷ ଯୋଉ ଭ୍ରମଣ କରିବାକୁ ଯାଇପାରିଲିନି ସେଥିପାଇଁ ସେ ମୋର ମୁଁ ଘରେ ଆଜ୍ଞା ବସିକି ସେ ମାଗଣାରେ ଅଧିକା ତି ହୁ ଆଉ କଣ କରିବା କାଲି ଯଦି ହବ ସକାଳୁ ସକାଳୁ କଆଡ ଦେଖିବା ଆଜ୍ଞା କଆଡେ ଯାଇ। ଇଏ ଆଉ ଆଜ୍ଞା। ହ୍ୟାଲୋ ଆଜ୍ଞା ହେ ହ୍ୟାଲୋ ହ୍ୟାଲୋ ଆଜ୍ଞା।